ହ୍ୟାଲୋ ହଁ କଣ କରୁ କଣ କରୁଛ?
ନାଇଁ ବସିକି ଆଉ।
ହଁଁ କଥାଟା ଟିକେ ଶୁଭୁନି ଟିକେ ବା ମାନେ କୋଉଠିକି ଆସ ଶୁଭିବ
ମୁଁ ବାହାରକୁ ତି ଜି ହ୍ୟାଲୋ।
ହଁ କୁହ।
ଶୁଭିଲା
ହଁ ହଁ ଶୁବିଲା କୋଉଠୁ କହୁଥିଲେ?
ହୁଁ ଯାଜପୁର ଟାଉନ୍
ଯାଜପୁରରୁୁ କହୁଥିଲେ। ଓହୋ ଆଛା ଯାଜପୁରରେ କଣ ମନ୍ଦିର କଣ ଅଛି ଭଲ?
ବିରଜା ମନ୍ଦିର ତ ପ୍ରସିଦ୍ଧ ଆଉ।
ହଁ ମା ବିରଜାଙ୍କ ମନ୍ଦିର ତ ପ୍ରସିଦ୍ଧ ଆମେ ଯାଇଥିଲୁ ବୁଲିକି ବୁଲାବୁଲି କରିକି ଆସିଥିଲୁ।
ଉଦୟଗିରି, ରତ୍ନଗିରି, ଅଳଶୁଣି, ଲଲିତଗିରି
ଆଉ ଯୋଉ କୁସୁମ ଗୋଟେ କଣ ପାର୍କ ନା ନଦୀ ନା କଣ ଗୋଟେ ଅଛି?
କୁସୁମା କୁସୁମା ପାର୍କ ହଁ ପାର୍କ ପୋଖରୀ ଅଛି ହଁ।
ହାର୍କ ପୋଖରୀ ଅଛି।
ଆସ କେବେ?
ହଁ ମୁଁ ଯାଇଥିଲି ଏବେ ଦି ତିନି ମାସ ତଳେ ଯାଇଥିଲୁ ତ? ସେ ଯୋଉ ମିନି କେଦାରନାଥ ଆଉ ଚଣ୍ଡିଖୋଲ ମହାବିନାୟକ ଯାଜ ପରୁ ବିରାଜା ମାଙ୍କୁ ଦେଖିଥିଲୁ ଆଉ ସେଇ କୁସୁମ ନଦୀ ଟିକେ ଯାଇଥିଲୁ ଯେ ସେ ରାତି ହେଲାଣି ତ ମୁ ବେଶୀ କିଛି ଦେଖ ଖି ପାରୁନଥିଲୁ।
ଓହୋ ତ
ସେଟା ବୁଲି ପାର ନଥିଲୁ ଖାଲି ସେଇ ପୋଖରୀ ଟା ଦେଖିକି ବାଟରୁ ଫେରି ଆସିଥିଲୁ ଆମେ ଆଉ।
ଓହୋ ମାନେ ଭିତରକୁ ଯାଇନ?
ନ ଭିତରକୁ ଆସି ନ ମାନେ ପୋଖରୀ ଟିକେ ହିଁ ଯାଇଥିଲୁ।
ଓହୋ ଗୋଟେ ମିନ୍ ଲାଇନ ଥିବେ ଛାତ ଉପରୁ ପଲାଏ।
ହଁ ହଁ।
ହଁ ଆଜ୍ଞା। ହଁ ଅନ ଥିଲା କହିଲା ବା। ହଁ ଦିଦି କୁହ।
ହଁ କଣ କରୁଛ ଏବେ କଣ ପାଠ ପଢୁଛ ନା କଣ ଅଛ ଘରେ?
ଏ ପ୍ଲସ୍ ଥ୍ରୀ ସରିଲା ମୋର ଏବେ।
ପ୍ଲସ ଥ୍ରୀ ସରିଗଲା, ଗ୍ରାଜୁଏସନ୍ ତାହାଲେ ସରିଗଲା?
ହଁ।
ଆଚ୍ଛା, ଆଉ କଣ କରିବ କଣ ଆଗକୁ?
ହଁ ଦେଖିଆ କଣ କରିବା ଆଉ ସିଟି ଫିଟି ପାଇଁ ପକେଇବି ଭାବୁଥିଲି।
ହଁ, ଆଉ ରୋଷେଇବାସ କଣ ଜାଣିଛ?
ସବୁ ଜାଣିଛି।
ସବୁ ମାନ କୋଉଟା
ମୋତେ ଯାହା ବି ଦେଲେ ମୁଁ ଭଲ ବନେଇବି।
ହଁ ଯାହାବି ଗୋଟେ ଭଲ ଉଁ, ହଁ ନନଭେଜ୍ ଭେଜ୍ସେ କଣ ଗୋଟେ ଯାହାବି ଗୋଟେ ଆଇଁ ଆମିଷ ଭଲ ଉଁ, ବନେଇବା କି ସାଧା?
ମଟନ୍, ଚିକେନ୍
ଆ, ହଁ, ଆଉ ସାଧା ଉପରେ?
ସାଧା ମିକ୍ସ ଭେଜ୍ ଭଲ ବନାଏ। ସବୁ ତା ଦେହରେ କୋବି ଆଳୁ କଷା ହେଲା। ପୋଟଳ ଆଡକୁ ମାନେ କୁର୍ମା ହେଲା।
ପୋଟଳ ଆଳୁ କୁର୍ମା ଟା କେମିତି କର କହିଲ ଟିକେ ଦେଖି?
ହଁ ପୋଟଳକୁ ଫାଷ୍ଟରେ ତାକୁ କଟ୍ କରିକି ଭଜା ହୁଏ।
ହଁ।
ହେଲା। ତାର ମସଲା ମୁଁ ଭାଜି ଦିଏ। ମସଲା ପିଆଜ, ରସୁଣ, ଅଦା, ବିଲାତି, କାଜୁ, ବାଦାମ ନଡ଼ିଆ ତାକୁ ସବୁ ଭାଜି ଦିଏ। ଭାଜି ଦେଇ ସାରିଲା ପରେ ତେଲରେ ସେ ମସଲା ଟାକୁ ଉଁ, ଭଜା ହେଇ ସାରିଲା ପରେ ଗ୍ରାଇଣ୍ଡିଙ୍ଗ ହବ। ଗ୍ରାଇଣ୍ଡିଙ୍ଗ ପରେ ତାପରେ ତେଲ ପଡିବ, ମସଲା ପଡିବ। ପୋଟଳ ପଡିକି ପ- ପ୍ରାୟ ଜଣ ଆଳୁ ବି ପକାନ୍ତି। ପୋଟଳ ପଡିବ, ନଡିଆ‌ ପୋସ୍ତ, କାଜୁ ପେଷ୍ଟ ଗୋଟେ ହବ ସେଟା ପଡିବ। ପ୍ଲସ୍ ଦହି ସେଇଟା ପଡିକି ହବ ଆଉ।
ତାପରେ କଷି ଦେଇକି ପାଣି ଦେଇଦିଅ ଆଉ।
ହଁ ସେ ବେଶ ମାନେ ଝୋଳ ହୁଏ ନା। ଫ୍ରାଏ ହୁଏ ଆଉ।
ହଁ ଫ୍ରାଏ ହୁଏ ଆଉ। ଅଳ୍ପ ଟିକେ ଗରମ ପାଣି ଟିକେ ଗରମ ପାଣି ଅଳ୍ପ ଦିଅ ଆଉ।
ହୁଁ, ମାଖା ମାଖା ହୁଏ। ନା ଦିଏ ନା। ଆମେ ଯୋଉ ପେଷ୍ଟ କରନ୍ତି କଣ ତା ନାଁ? ହଁ ପୋସ୍ତ, ନଡ଼ିଆ, କାଜୁ, ଦହି ସେଇଟା ହଉଛି ତା ଯୋଉ ପାଣି ଟା ଥିବ ହଁ ସେଇ ପାଣି ବେଶ ପାଣି ଦେଲେ ଫ-ଫଟକରିଆ ଲାଗିବ, ଆଉ ତା ଟେଷ୍ଟ କିଛି ରହିବନି।
ଆଚ୍ଛା, ହଁ, ଆଉ ପିଠାପଣା ବିଷୟରେ କଣ ଜଣିଛ?
ଚକୁଳି ପିଠା ଶିଖିଛି। ଆଉ ସିଜା ପିଠା ଶିଖିଛି। ପୋଡ ପିଠା ଶିଖିଛି। ମଣ୍ଡା ପଠା ଶିକିଛି। ଏଣ୍ଡୁରି ପିଠା ଶିଖିଛି।
ସବୁ ଜାଣିଚ। ହେ ପୋଡପିଠା କେମିତି କଣ କର?
ହୁଁ, ଗୁଡ ଅହ ନା ଫାଷ୍ଟ ଅରୁଆ ଚାଉଳ ଆଉ ଉଁ, ବିରିକି ବତ୍ରା ହବ। ସେମ୍ ମାନେ ଅରୁଆ ଚାଉଳ ଯେତିକି ନବ ତା ହାଫ୍ ଟା ବିରି ନିଆଯିବ। ତାପରେ ହଉଛି ସେଟା ଭେଦା ଯିବ, ଗୋଟେ ରାତି ପୁରା ଭେଦା ଯିବ। ଧର ଆଜି ସଖାଳେ ଗ୍ରାଇଣ୍ଡିଙ୍ଗ କଲ ସନ୍ଧ୍ୟା ବେଳୁ ପିଠା କରିବ ମାନେ ଆଣଟା ଫୁଲିବ, ନଡିଆ କାଜୁ, ବାଦାମ ଚାକୁ ସବୁ ପକେଇବ। ଗୁଡ, ଲୁଣ, ଚିନି ଆଉ ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଅଦା କୋରା ସବୁ ପକେଇକି ତାକୁ ପୁରା ମିକ୍ସ କରିବ ଭଲସେ। କରସାଇଲା ପରେ ତାକୁ ପ୍ରେସର ରେ କିଏ କରନ୍ତି କିଏ କଢେଇରେ କରନ୍ତି। ମୁଁ ତ ପ୍ରେସର ହିଁ କରେ। ପ୍ରେସରରେ ଘିଅ ହଉ କି ତେଲ ହଉ ଦେଦବ। ଫଏଲ ପେପର ଯୋଉ କେକ୍ ଯୋଉ ପତଲା ଯୋଉ ପେପର ଟା ତାକୁ ନହେଲେ ଏଇ ଯୋଉ କଦଳୀପତ୍ର ଯି ବିି ଦିଅନ୍ତି ପ୍ରାୟ ଜଣ। ଦେଇକି ଆଣ ଢଳା ହବ ଉଁ କିନ୍ତୁ ହୁଇସିଲ ସେଟା ମାରିବନି ସେ ଯୋଉ। ହୁସ୍କି ହୁସ୍କି ତ ସେଟା କଢାଯିବ ସିଟି ଟା ବାହାର କରାଯିବ।
ହଁ ହଁ।
ପଇଁଚାଳିଶ ମିନିଟ କି ପଞ୍ଚାବନ ମିନିଟ ଭିତରେ ହେଇଯିବ ଆଉ।
ପ୍ରେସର କୁରରେ ଚୁଲିରେ ଜାଣି ନ।
ହୁଁ ନା।
ଚୁଲିରେ କେମିତି ପୋଡ଼ାଯାଏ ଯଉ ପୋଡ ପିଠା ଚାଉଳ ପୋଡ ପି
ହଁ ସେ ଏଇ ଯୋଉ କଢେଇରେ ବା ମୁଁ ବା କହିଲି କଢେଇରେ ବି ପ୍ରାୟ ଜଣ ପୋଡନ୍ତି ନା।
ହଁ ଚୁଲିରେ।
ହୁଁ ହୁଁ।
ଆଚ୍ଛା ଆଉ ମଣ୍ଡା ପିଠା।
ମଣ୍ଡା ମଣ୍ଡା ପିଠା ଯୋଉ ଚାଉଳ ମଣ୍ଡା ପିଠା କରନ୍ତି। ପ୍ରାୟେ ଜଣ ସୁଜି ମଣ୍ଡା ବି କରନ୍ତି ସେଟା ଯୋଉ ଜନ୍ତିକିି ହୁଁ ଚିନି ଲୁଣ ପକା ହେଇକି ପାଣି ଫୁଟାଯିବ ଫୁଟା ହେଇସାରିଲା ପରେ ଚାଉଳ ଯୋଉ ଜନ୍ତା ହେଇଥିବ ସେ ନା କଥା ନା ଚାଉଳ ଯୋଉ ଉଁ ଚୁନା ହେଇଥିବ ହଁ। ହୁଁ ସେଇଟାକୁ ପକା ହେଇକି ଜନ୍ତା ହବ ସେଟା ଥଣ୍ଡ ଟିକେ ଗରମ ଥିବ। ତାକୁ ହାତରେ ପୁରା। ମସାଜ କରିବି ଏଇ ଯୋଉ ପୁରା ନରମ ହେଲା ପର୍ଯ୍ୟନ୍ତ ବିଣ୍ଡି ବିଣ୍ଡି ରହିଯାଏ ନା ତାର। ହଁ ବିଣ୍ଡି ବିଣ୍ଡି ରହିଯାଏ ନା।
ହଁ।
ହଁ ସେଇଟା ଟିକେ ଭଲସେ ପୁରା ହେଇଯିବ ପୁରା ପ୍ଲେନ୍ ଭଳିଆ। ତାପରେ ତାକୁ ଗୋଲ ଗୋଲ ସବୁ କାଟିକି। ପୁର କିଏ ଛେନା ପୁର ଦିଅନ୍ତି କିଏ ମିଠାରେ ବି ପୁର ଦିଅନ୍ତି କି ନଡିଆ ପୁର ଦିଅନ୍ତି। ଏମିତି ଆଉ।
କିଏ କିଏ ବି ଭେଜିଟେବୁଲ ବି ପୁର ଦିଅନ୍ତି ପନିପରିବା।
ହଁ ହଁ ହଁ ହଁ ମସଲା ମସଲା ଏଣ୍ଡୁଳି କିଏ କରନ୍ତି ମସଲା ମଣ୍ଡା ପିଠା କରନ୍ତି।
ହଁ ତାପରେ ସିଜା ଯାଏ ଆଉ। ଆ ସେ ଶିଖିଛ ସବୁ ଶାଶୁ ଘରୁକୁ ଗଲେ କାମରେ ଆସିବ।
ମୁଁ ପାଠ ପଢେ ପ୍ଲସ ମାନେ କାମ ମତେ ରୋଷ ସତ କଥା କହୁଛି ମତେ ରୋଷେଇ କରିବାକୁ ମତେ ଭାରି ପସନ୍ଦ। ମୁଁ ମାନେ ହୁଁ ହୁଁ ହୁଁ। ମୋର ଏକ୍ଜାମ ଟାଇମ୍ କେବଳ ମୁଁ ଟିକେ ଛାଡ଼ିଦିଏ ନହେଲେ ଏ ଯୋଉ ନର୍ମାଲ ଟାଇମ ରେ ସବୁବେଳେ ମୁଁ ରୋଷେଇ କର
ରୋଷେଇ ଘରେ ଭଲ ରୋଷେଇ ଶିଖିଥିଲେ।
ହଁ ଘର କାମ ସବୁ ମାନେ ସବୁ ଶିଖିଛି। କିଛି ମା ଅଛି କରେ ମୁଁ ସେଥିପାଇଁ କିଛି କରେନା ହେଲେ ମୁଁ ରୋଷେଇ ମୋର କମ୍ପଲସରୀ ମୁଁ କରିବି ସବୁଦିନ।
ନା ଘରେ କିଏ କିଏ ଅଛନ୍ତି?
ବାପା ମା ମୁଁ ସାନ ଭାଇ ମୋ ଦିଦି ମ୍ୟାରେଜ କରିସାରିଲାଣି। ସାନ ବାପା ସାନ ସାନ ମା। ତାଙ୍କର ଦିଟା ଝିଅ ହଁ ଜଏଣ୍ଟ ଫ୍ୟାମିଲି ହଁ।
ଆଚ୍ଛା ଆଉ ଭାଇ ଅଛନ୍ତି ଭାଇ ଅଛନ୍ତି ସାନ ଭାଇ।
ହଁ ମୋ ସାନ ଅଛି ସେ ଏବେ ପ୍ଲସ ଟୁ ଫାର୍ଷ୍ଟ ଇୟର ପଢୁଛି।
ତମଠୁ ସାନ?
ହଁ ମୋଠୁ ସାନ। ଆମେ ତିନି ଭାଇ ଭଉଣୀ ଆଉ।
ଆଉ କଣ ଖାଇଥିଲେ କଣ ସକାଳେ?
ସଖାଳେ ଖାଇଥିଲି ସୁଜି ଉପମା ଆଉ ଘୁଗୁନି। ମଟର ଆଳୁ ତରକାରୀ। ଆଉ ହଉଛି ଖରାବେଳେ ଖାଇଥିଲି ଭାତ ଡାଲି ଅଣ୍ଡା ଭଜା ଆଳୁ ଭଜା। ପାମ୍ପଡ଼ ଆଉ ଗୋଟେ କଣ ହେଟା କି ଶାଗ କୁହନ୍ତି କୌଶ ତଳା ନା କଳାମ ଶାଗ ଏମିତି କୁହନ୍ତି ହଁ ହଁ ଗୋଲ ଗୋଲ ପତ୍ର ଯେ
ହଁ ଗୋଲ ଗୋଲ ପତ୍ର ହେଇଥିବ ଶାଗ କେତେ ପ୍ରକାରର ତ ଅଛି ଆଉ। କଣ ହେଇଛି କୋଉ ଶାଗ ଭାଯିଥିବେ ଆଉ।
ହୁଁ। ମୋତେ ଶାଗ ମାଛ ମୁଁ ଟିକେ କଣ କହିଲ?
ଶାଗ ମାଛ କଣ କୁହ?
ମୁଁ କହିଲି ମତେ ଟିକେ ଶାଗ ମାଛ ଟିକେ ମତେ ଟିକେ ହଁ ହଁ ଚିହ୍ନି ଆସେନି। ମୁଁ କେବଳ ସୂଜନା ଶାଗ ଆଉ ଛୁନ ଛୁନିଆ ହାଗ ଟିକେ ଜାଣିଛି।
ସୁନ ସୁନିଆ ଶାଗ।
ହଁ ହଁ ଠିକ୍ ହଁ।
ସଜନା ସୁନ ସୁନିଆ ଏ କୋଷୋଳା। ଖଡା ଏଇ ଆଉ ଯୋଉ କରମ ଏଇଗୁଡ଼ା ସ
କରମ କରମ ଦିଦି କଣ କେମିତି ଶାଗ ସେଇଟା?
କଳମ ଶାଗ କରମ ନୁହଁ କଳମ ଶାଗ କର୍ମି ଶାଗ ଗୋଟେ ଅଛି ଆଉ କଳମ ଶାଗ ଗୋଟେ ଅଛି ଦିଟା ଅଛି।
ଓହୋ ଆପଣଙ୍କର ପୁଅଝିଅ କଣ?
ମୋର ପୁଅ ଟେ ନଅ ବର୍ଷର ପୁଅ ଟେ ପାଠ ପଢ଼ୁଛି ଚତୁର୍ଥ କ୍ଲାସ ରେ ପଢ଼ୁଛି ସରସ୍ବତୀ ରେ ଆଉ। ହଁ ଶିଶୁ ମନ୍ଦିର।
ଆଉ ସବୁ ଘରେ ଭଲ?
ହଁ ଭଲ ଘରେ ଅଛନ୍ତି ବାପା ନାହାନ୍ତି ତ ବୋଉ ପୁଅ ଝିଅ ଆଉ ମୁଁ ଏଠି ଭୁବନେସ୍ଵରରେ ରହୁଛି ବାହାରେ ଆଉ ମୋ ସ୍ଵାମୀ ମୁଁ ମୋ ପୁଅ ତିନି ଜଣ ଯା ରହୁଛୁ ଶାଶୁ ଶଶୁର ଗାଁରେ ଅଛନ୍ତି ନୟାଗଡ ଜିଲ୍ଲା ଆମର।
ହଁ ହଁ ହଁ ହଁ।
ହଁ ନୟାଗଡ଼ ଜିଲା ଆସିଛ କେତେବେଳେ ରାମ ମନ୍ଦିର ବୈଷ୍ଣ ଦେବୀ ମାଙ୍କ ମନ୍ଦିର। ର ବୁଲାବୁଲି କରି
ସେଆଡ଼େ ଆମ ରିଲେଟିଭ କେହି ନାହାନ୍ତି ମୁଁ ଯାଏନି।
କେବେ ଏଇ ଟୁରିଷ୍ଟ ହେରୀକାରେ
ହୁଁ କେବେ ତ ଯାଇନି ଦେଖିବା ଦେଖ ଖିବା ଯିବା ଆଉ ଯୋଗ ବାଗ କେବେ ହେଲେ ଯିବା ଆଉ ହୁଁ।
କେତେବେଳେ ଫ୍ରି ଟାଇମ୍ ରେ ଆସ ବୁଲିକି ଯିବ ଭଲ ମନ୍ଦିର ହେଇଛି।
ହୁଁ ଦିଦି ମୁଁ କଲ କାଟୁ ଛି କରିବି ଆଁ।
ହଉ ହଉ।
ହଁ।